ହଁ କୁହ
ହଁ ନମ ନମସ୍କାରେ ଦିଦି।
ହଁ ନମସ୍କାରେ।
କେମିତି ଅଛନ୍ତି?
ଭଲ ଅଛି ଆପଣ କେମିତି ଅଛନ୍ତି?
ହଁ ମୁଁବି ଭଲ ଅଛି କଣ କରୁଛନ୍ତି?
ଏଇ ଆମ ରୋଷେଇରେ ଟିକେ ବ୍ୟସ୍ତ ଆଉ। ଏ
ଆଉ କଣ ବଷ
ବର୍ଷାତ ସକାଳେ ହେଇଥିଲା ଏବେ ଖରା କିନ୍ତୁ ହେଇଥିଲା ଖରା ବେଳକୁ।
ଆଉ କଣ କୁହନ୍ତୁ?
ଆପଣଙ୍କ ଆଡେ ଏବେ କେତେ ପାଗ ଅଛି?
ପାଗଟା ପୁରା ମେଘୁଆ ଅଛି ବର୍ଷା ହେବ ବୋଲିତ ଭାବୁ ଥିଲୁ କିନ୍ତୁ ଅ- ବର୍ଷା ହେଲାନି ମେଘ ଟା ଉଡିଗଲା। କେଜାଣି କାଲି ବର୍ଷା ହେଇଥିଲା ପଅର ଦିନ ବର୍ଷା ହେଇଥିଲା।
ଆମର ଏପଟେ ବର୍ଷା ଉଠେଇନି କିନ୍ତୁ ଗୁଳୁଗୁଳି ହଉଚି ଜବର।
ହଁ ଏବେ ତ ମେଘ ଉ- ଛାଡିଲା ମାନେ ମେଘ ଥିଲା କିନ୍ତୁ ଏବେ ମେଘ ନାହିଁ ଏବେ ଗୁଳୁଗୁଳି ହଉଚି ଆଉ।
ହୁଁ-। ରଜ ସରିଲାଣି ଥଣ୍ଡା ଲାଗିବା କଥା ବର୍ଷା ହେଇକି
ହଁ।
ଗରମ୍ ସରୁନି ଯମା
ହୁଁ- ଆଗକୁ ରଥଯାତ୍ରା ଅଛି।
ହଁ ସେତେବେଳେ ତ ଆହୁରି ବେଶୀ ଗରମ୍ ହବ।
ହଁ। ଆଉ ରଥଯାତ୍ରା ପାଇଁ ଯାଉଚନ୍ତି ପୁରୀ?
ନାଇଁ ଭିଡରେ କୁଆଡେ ଯିବା। ରଥଯାତ୍ରାକୁ ତ ଜବର ଭଡ ନା। ଆପଣ ଯାଆନ୍ତି?
ନାଇଁ ମୁଁ ବି ଯିବିନି।
ହେଲେ ଏବେ କଣ ପାଠ ପଢା ଚାଲିଚି ନା
ହଁ -ହଁ ନାଇଁ ଜବ୍ କରୁଚି।
ଆପଣଙ୍କର?
ଆ- ବୁ-ମୁଁ ଜବ୍ କରୁଥିଲି ଛାଡି ସାରିଚି ମ୍ୟାରେଜ୍ ପରେ।
ହୁଁ।
ଛାଡି ସାରିଲିଣି।
ହେଲେ ମ୍ୟାରେଜ୍ ପରେ କଣ ଜବ୍ କରିବେନି ନା କଣ?
କରିବା ଟା ନୁହଁ ସେ ଆଉ ମାନେ ସେମିତି ସୁଯୋଗ ଆଉ ମିଳିଲାନି।
ହଁ।
ମାନେ ସ୍ ଶାଶୁଘର ଲୋକ ପ୍ରାୟତ ଇଏ ଦିଅନ୍ତି କଣ କହିଲ ଯଦି ଗମେଣ୍ଟ୍ ଜବ୍ ହେଲା ତ ଭଲ କଥା। ପ୍ରାଇଭେଟ୍ କୁ ଟିକେ ଇଏ କରନ୍ତିନି ପସନ୍ଦ୍ କରନ୍ତିନି। ଆଉ ତାପରେ ଛୁଆ ପିଲା ଇଆଡ଼େ ସବୁ ସାରିକି କାମ କଲା ବଳକୁ ଯଉଠିକି କରିବ ସେଠିକି ଗଲା ବେଳକୁ ବହୁତୁ ଇଏ।
ହେଲେ ଖରା ଟା ତ ବହୁତ୍ ହଉଥିବ?
ହଁ।
ଖରାରେ ଦେଖିକି ଆଉ ସାନଷ୍ଟୋକ୍ ହେଇଯାଉଚି ଲୋକମାନଙ୍କୁ।
ଆଜି ଦିନରେ କଣ ରୋଷେଇ ହେଇଥିଲା?
ଆଜି ଆମର ସାଧା ହେଇଥିଲା
ଏଁ-ଆଇଁଷ ଖାଆନ୍ତିନି କି?
ନାଇ ଖା -ଖାଉ କିନ୍ତୁ ଆଜି ହେଇନଥିଲା।
ଆମର ଦିନରେ ଆଜି ମାଛ ହେଇଥିଲା।
ଦିନ ବଳା?
ହଁ- ଏ ସନ୍ତୁଳା ବସେଇଚି ରୁଟି ସନ୍ତୁଳା ଆଉ।
ହୁଁ
ଦିନରେ ଯେହେତୁ ମସଲା ମସିଲି ଟିକେ ଖିଆହେଇଥିଲା ଆଉ ରାତିରେ ଆଉ ଖାଇବକୁ ଇଚ୍ଛା ରଜ ଭଲ ଗଲା ବୁଲାବୁଲି ଏତେ ବିଶେଷେ ହେଇପାଇଲାନି ଏ ଦିନରେ ଯଉ ଗରମ୍ ଖରା ଗରମ୍ ଆଉ ଚାରିଟା ବଳ ବର୍ଷା
ହଁ।
ପାଗ ଆଉ ସେମିତି ହେଲାନି ବୁଲାବୁଲି କରିବାକୁ। ହେଲା ଆଉ ଯା ପାଖପାଖ ଜାଗା ର୍ଫରଦର ଏଇ ଯୋଉ ବଜାର ପାଖ ହଉ କି ପାର୍କ ଏମିତି ଜାଗାକୁ ଯାଇଥିଲୁ ବୁଲିବାକୁ।
ଆଉ ପରିବାର କିଏ ସବୁ ଅଛନ୍ତି।
ପରିବାରରେ ଆମେ ଜଣେ ଚାରି ଜଣ ଆମେ ସ୍ୱାମୀ ସ୍ତ୍ରୀ ଆଉ ପୁଅଝିଅ।
ଶାଶୁ ଶଶୁର ବାହାଘର ଦେଢ ବର୍ଷରେ ଚାଲିଗଲେ।
ଆ
ହଁ ଏଇ ମୋ ମା ଅଛନ୍ତି ମୋ ପାଖରେ ମାନେ ମୋ ବୋଉ।
ଆଛା ବାହାଘର ପରେ ମାନେ ବାହା ବାହାଘର କେମିତି ମାନେ କଷ୍ଟ ବାହାଘର ହେଲା ପରେ ଆପଣଙ୍କୁ କଷ୍ଟ ଲାଗୁଛି ନା ଭଲ ଲାଗିଲା ନା କଣ ଏ କିଛି ଆପଣଙ୍କର ଅନୁଭୂତି ଇ କୁହନ୍ତୁ।
ବାହାଘର ପରେ କଷ୍ଟ ଆଉ କଣ ସବୁ ସେମତି ଲାଗିଲା ଆଉ ଏ ଯୋଉ ବେଶୀ ତି ଇଏ ଲାଗିଲା କଣ କହିଲ ହୁଁ ନାଇ ସ
ନାଇ ବାହାଘର ପୂର୍ବରୁ ଯେହେତୁ ଆମେ ମାନେ ବାହାରେ ରହିକି ଜବ କରିଥିଲି ଘର ବାହାରେ ଅଳ୍ପ ଦୂର ତା କିନ୍ତୁ ରହୁଥିଲୁ ଏ ରୁମ ରେ ରହୁଥିଲୁ ଆମେ ଦି ଚାରି ଜଣ ସାଙ୍ଗ ହେଇକି। ଏ କିଛି ଲାଗିଲାନି ଏ ଏ ବାହାଘର ପରେ କିନ୍ତୁ ଯେତେବେଳେ ଏ ଶଶୁରଙ୍କର ଦେହ ଖରାପ ହେଲା ସିଏ ପଡିଲେ ମାସେ ଖଣ୍ଡେ
ହଁ।
ତାପରେ ସେତେବେଳେ ଟିକେ କଷ୍ଟ ଲାଗିଥିଲା ହୁଁ। ଶାଶୁଙ୍କର ବି ତାପରେ ମା ଚାରି ମାସେ ଶଶୁରଙ୍କର ଚାରି ମାସେ ପରେ ଶାଶୁ ବି ଚାଲିଗଲେ। ଶଶୁର ତ ଜାଣ ମାନେ ଯେମିତି ବେନ୍ ଷ୍ଟ୍ରୋକ ମାରେ ସେ ମତି ହେଇଥିଲା ହଁ ଗୋଟେ ବର୍ଷରେ। ଆଉ ସେତେବେଳେ ତ ପୁରା ଯେମତି କେହି ନାହାନ୍ତି ଆଉ ମାନେ ଏ ଶାଶୁ ଆଉ ମୋ ଶଶୁ ର ଯେମିତି ଗୋଟେ ଥିଲେ ସେମତି ଆ ମୋ ସ୍ବାମୀ ଯିଏ ସିଏ ବି ସେଇ ଗୋଟେ ପୁଅ। ଦି ଭଉଣୀ ଯେ ସେ ଦି ଭଉଣୀ ବାହା ହେଇ ଯାଇଚନ୍ତି। ଆଉ କେହି ନାହାନ୍ତି ମାନେ ଇଏ କରିବା ଆଉ ପଡିଶା ତ ଆଜିକାଲିିକା ପଡିଶା ଜାଣିଥିବ କେମତିଆ।
ହଁ ହଁ।
ନ କହିଲେ ଭଲ।
ଆ ସେମିତି ଅଛନ୍ତି ଆଉ। ସେତେବେଳେ ଯାହା ଲାଗିଥିଲା ତାପରେ ସବୁ ଧୀରେ ଧୀରେ ଭୁଲି ହେଇଗଲାଣି। ସମୟ ତ ହଁ। ଆଉ ଆପଣଙ୍କ ବିଷୟରେ କିଛି କୁହନ୍ତୁ।
ମୁଁ ଭଲ ଅଛି ଆମ ଘରେ ଆମେ ଦୁଇ ଭାଇ
ହଁ। ହୁଁ।
ଭଉଣୀ ବାହା ହେଇ ଯାଇଛନ୍ତି ଦୁଇ ଜଣ।
ହୁଁ ହୁଁ।
ଲ ଅଛୁ ଆଉ।
ଦୁଇ ଭାଇ ଦି ଭଉଣୀ। ଆମ୍, ହଁ ହଁ। ସମସ୍ତେ ବାହା ହେଇ ଯାଇଚନ୍ତି?
ହଁ।
ଉଁ ହୁଁ ବାପା?
ବାପା ନାହାନ୍ତି ଆମେ ସାନ ଥିଲା ବେଳେ ହୁଁ।
ଓହୋ।
ତମର କଣ ପଡୁଥିଲା ଆଡେ
ଆମେ ଏ ଚାରି ଭଉଣୀ ଆମେ ଆମର ଭାଇ ନାହାନ୍ତି। କିନ୍ତୁ ଆମେ ଚାରି ଭଉଣୀ। ମୁଁ ସବା ସାନ।
ହଁ।
ସବୁ କିନ୍ତୁ ବହାହେଇ ସାଇଲୁଣି।
ହଁ ହଁ।।
ହୁଁ।
ବାପା ମାଆ।
ବାପା ମା ଅଛନ୍ତି ମା ମୋ ପାଖରେ ଅଛି, ଶାଶୁ ଶାଶୁର ଯୋଉ ଚାଲିଗଲେ। ଛୋଟ ଛୁଆ ଦିଟା ଅଛନ୍ତି ତ ସେଥିପାଇଁ ମୋ ବୋଉ ମୋ ପାଖରେ ଅଛି।
ହଁ ହଁ ହଁ ହଁ।
ଆଉ ବାପା ତାଙ୍କର ଘରେ ଅଛନ୍ତି ଆଉ। ଆମ ଦାଦା ଦାଦା ଭସିଆ ଘରେ ଅଛନ୍ତି ତ ବାପା ଅଛନ୍ତି ଘରେ ଆଉ।
ପାଗ ଆପ୍ ଆପଣଙ୍କ ସାଇଡ ରେ ତ ବହୁତ ଗରମ ବୋଧେ ଆମ ପଟ ବି ତ ବହୁତ ଗରମ। କିନ୍ତୁ ଏ ଦି ତିନି ଦିନ ବର୍ଷା ହେଇଛି। କହିକି ଟିକେ ମାନେ ପାଗଟା ଅଁ ଥଣ୍ଡାଳିଆ ହେଇଛି ଥଣ୍ଡା ଅଛି। ନହେଲେ ଏଇକି ଗୁଳୁ ଗୁଳି ହେଇକି ବହୁତ୍ ଗରମ ବହୁତ୍ ଗରମ।
ରଜ ପରେ ଦେଖ ବର୍ଷା ମାନେ ବର୍ଷା ହୁଏ ଥଣ୍ଡା ପାଗ ହୁଏ, କିନ୍ତୁ ଦେଖ ହଁ। ଏବେ କେମତିଆ ଗୁଳୁ ଗୁଳି ହଉଛି।
ହୁଁ।
ତମେ ଇଏ ସବୁ ଆମରି କାରଣ ମାନେ ଆମେ ହିଁ ଦାୟୀ ଏଇ ଖାଁ।
ହଁ। ଯାହା ବି ଘଟୁଛି ଯାହା
ଗଛ ଯୋଉ ଏତେ କମ୍ ବହୁତ ପରିମାଣରେ ଗଛ ଆମେ କାଟି ଦଉଛେ। ଘର କରିବା ପାଇଁ ହଉ କି ରାସ୍ତା ପାଇଁ ହଉ ଯଉଥିପାଇଁ ହଉ, ହଁ ଗଛ ତ ଆଗେ ଆମେ କାଟି କାଟି କି ସଫା କରି ଦଉଚୁ ଯୋଉ ଲ ଗେଇଆକୁ ଗଛଟା ଲଗେଇ ଦଉଚେ, କିନ୍ତୁ ସେ ବଢିବା ପାଇଁ କେତେ ବର୍ଷ ଲାଗୁଛି ନା। ଯୋଉ ଅ ଗ ଗଛ ଷାଠିଏ ବର୍ଷ ତ ଗଛକୁ ଯଦି ଆମେ କାଟି ଦଉଛେ ଛଅ ମିନିଟ୍ ବି ଲାଗୁନି ତା କୁ କାଟି ଦଉ ମେସିନ ରେ ସେଇ ଗଛକୁ ବି ଆମେ ଯଦି ତିଆରି କରିବା କେତେ ବର୍ଷ ଲାଗିଯିବ।
ହଁ। ପୁଣି ତାର ଫଳା ଫଳ ଆମେ ଭୋଗୁଚେ।
ହଁ, ଭୋଗୁଛେ ଆମେ ତଥାପି ଜାଣିପାରୁନେ ଆମ ପିଲାମାନେ ବି ସେୟା ଭୋଗିବେ।
ହଁ, ଏବେ ସେଇଟା ପାଇଁ ଯ ଦି ସମସ୍ତେ ଯଦି ସଂକଳ୍ପ ନେବେ ଯେ ସମସ୍ତେ ଆଟଲିଷ୍ଟ ଏ ଦୁଇ ତିନଟି ଗଛ ଯା ଗଛ ଜଣେ ଜଣେ ଲଗେଇଦେବେ। କହିଲେ କି କିଛି ମାତ୍ରାରେ ତ ଗଛ ମାନେ ବଢିଥାନ୍ତା ଗଛର ପରିମାଣ ବଢିଥାନ୍ତା।
ହୁଁ। ହୁଁ, ଏବେ ବି ଚେଷ୍ଟା କଲେ ହବ ଯେ ମାନେ ଯାହାର ସବୁ ଜାଗା ଅଛି ଯଦି ବା ଲଗେଇ ବା ମାନେ ନିଜ ନିଜ ବାରିରେ ବି ଲଗେଇ ପାରିବ ଗଛ। ଆଉ ରାସ୍ତା ସାଇଟରେ ବି ଯଦି ଲଗେଇ ପାରିବ।
ହଁ, ରାସ୍ତା ସାଇଟରେ ଆଗ ଯେମିତି ଲୋକ ଯାଉଥିଲେ। ଗଛ ଛାଇ ତଳେ ବସିକି। ପୁଣି ଗୋଟେ ଗାଁକୁ ପହଞ୍ଚୁ ଥିଲେ ସେ ସବୁ ଆଉ ନାହିଁ। ଗଛ କୋଉ ରାସ୍ତାରେ ବି ମିଳିବନି ପାଦ ଚଲାରେ ଯାଉଥିଲେ ଲୋକମାନେ ପାଦ ଚାଲି ମାନେ ଗାଡି ଘୋଡା ନ ଥିଲା ବେଳେ
ହୁଁ।
ଯାଇକି ଗଛ ତଳେ ବସି ପୁଣି ଶୋଇକି ରେଷ୍ଟ ନବ ମାନେ ହା ହାଲିଆ ମାରିକି
ହଁ, ଗାଁ ମାନଙ୍କରେ ଦେଖିବ ରାସ୍ତା ଗାଁ ବାହାରକୁ ଯୋଉ ରାସ୍ତା ସେଠି ରାସ୍ତା ସାଇଟ୍ ରେ ଗଛ ଲାଗି ଛାଇ ଅଛି। ଯୋଉ ହାଇୱେ ଏବେ ହଉଛି।
ହଁ।
ସେ ସାଇଡରେ ଦେଖିବାକୁ ଗଛ ନାହିଁ, ମାନେ ଖରା ଗରମରେ ଲୋକ ଯିବାକୁ ବି ଡରୁଛନ୍ତି।
ହଁ ସେ ଜାଗାରେ ସେ ସେ ଜାଗାରେ ଗଛ ଲାଗ ହୁଏ ନିହାତି ଦରକାର।
ହଁ। ହଉ ମତେ ତମ ସହିତ କଥା ହେଇକି ଭଲ ଲାଗିଲା।
ହଁ, ହଉ ଧନ୍ୟବାଦ୍।
ହଁ।